ହ୍ୟାଲୋ
ହ୍ୟାଲୋ ଆଜ୍ଞା ଦିଦି ନମସ୍କାର। ଆଜ୍ଞା ଭଉଣୀ ନମସ୍କାର
କୁହନ୍ତୁ କଣ କରୁଥିଲେ।
ମୁଁ ମୁଁ ବସିଥିଲି ଆଉ ବସିକିରି ଏମିତି ଭାବୁଛି। ଏ ଗଛ ଗୁଡା କାହିଁ ଉଦ୍ଧଉନି ଆମର କଣ ଗୋଟେ ଭଲ ଜିନିଷ ଆଣି ଲଗେଇଲେ ହବ ସେମାନେ ସାର ଫାର ଦେଲେ ହବ। ଏଇଆ ଭାବୁଥିଲି। ହୁଁ ଆଉ ଆପଣ କ କରୁଛନ୍ତି?
ସାର କଣ ଦେବେ ଘର ଘରେ ଆପଣ ସାର ତିଆରି କରୁନାହାନ୍ତି କି?
ଆଜ୍ଞା ଆମର ଘରେ। ଏବେ ଗୋଟେ ନୂଆ ବାହାରିଛି ସାର କଣ କହିଲେ। ପଞ୍ଚ ପଞ୍ଚଭୂତ ସାର ବୁଝିଲେ
ଆଜ୍ଞା
ହଁ ସେଟା ଆମର ବହୁତ ମାନେ ହଜାର ହଜାର ବର୍ଷ ପୂର୍ବରୁ ବି ସେ ସାର ଟା ଆମର ବ୍ୟବହୃତ ହଉଥିଲା। କିନ୍ତୁ ଏଇ କିଛି ବର୍ଷ ହବ କେମିକାଲ ଜିନିଷ ବାହାର ଜିନିଷ ସବୁ ବ୍ୟବହାର କରିକିରି ସେ ସବୁ ଜିନିଷ ମାନେ ଲୋପ ତପ୍ ଲୋପ ପାଇ ଯାଇଥିଲା। ବୁଝିଲେ।
ଆଜ୍ଞା
କିନ୍ତୁ ଏବେ ପୁଣି ସେଟା ରିଷ୍ଟା ମାନେ ନୂଆ ଆରମ୍ଭ ହେଇଚି। ସେ ଯୋଉ କଣ କହିଲେ ପଞ୍ଚଭୂତ ସାର ଟା ପଞ୍ଚଭୃତ ସାର। ନାଁ ହଉଛି ପଞ୍ଚଭୂ କଣ କହିଲେ ପଞ୍ଚ ଦ୍ରବ୍ୟ ବୁଝିଲେ। ହ୍ୟାଲୋ ଆଜ୍ଞା
ଆଉ ଆଉ ଆମର ତ ଘରେ ଆମର ତ ଆମେ ଘରେ ଯା ସବୁ ପରିବା ଥାଏ ତାକୁ ଗୋଟେ ଡ୍ରଷ୍ଟବିନ୍ ଡବାରେ ପୁରେଇ
ହୁଁ
ତା ଦେହରେ ମଝିରେ ମଝିରେ କିଛି ପାଉଁଛ ପୁରେଈବୁ ତା ଦେହରେ କା କାଳେ ଖତ ଫୁଟ ମାନେ ନଷ ଷ୍ଟ ହେଇଯିବ ବୋଲିକି ତାପରେ ପୁଣି ପରିବା ପକେଇବୁ ତା ପୁଣି ପାଉଁଶ ପକେଇବୁ ତାପରେ ଉଁ କିଛି କିଛି ଆଉ କିଛି କିଛି ଗଛରେ ହଁ ସବୁ ଉଁ ଗୁଡ ଆଉ ଏମିତି କଣ ସବୁ ଥାଏ ଉ ଗୁଡ ଆଉ ଗୋଟେ କଣ ଏମତି ସେ ମିଶେଇକି ତାକୁ ଗଛ ମୂଳେ ଦିଆ ହୁଏ। କିଛି ସାର ସହିତ
କିନ୍ତୁ ଏଇ ଯୋଉ ପଁ ପଞ୍ଚ ଦ୍ରବ୍ୟ ଅର୍ଥ ହେଉଚି। ମାନେ ଗାଈରୁ ମିଳୁଥିବା ପାଞ୍ଚଟି ଅମୂଲ୍ୟ ଦ୍ରବ୍ୟ ବୁଝିଲେ। ସେଗୁଡିକ ହେଲା। କ୍ଷୀର ଦହି ଘିଅ ଗୋବର ଗୋମୂତ୍ର। ଏ ସବୁ ମିଶିକିରି ପଞ୍ଚ ଦ୍ରବ୍ୟ। ଏହି ପା ଏହି ପଞ୍ଚଟି ଜିନିଷକୁ ନ ମାନେ ନ ଭଲ ମାନେ ଆମର ନ୍ୟାଚୁରାଲି ନେଚୁରାଲି ମାନେ କ କହିଲେ ସେ ଗୋଟେ ପ୍ଲାଷ୍ଟିକ ଡ୍ର ଡ୍ରମ଼୍ଙରେ ରଖିକିରି ସେ ସବୁ ଭଲ ଭାବରେ ଗୋଳେଇକିରି ତା ଦେରୁ। ଅ ଗୋଟେ ସା ମାନେ କଣ କହିଲେ ଗୋଟେ ଟାଇପ ର ସାର ବନାଯାଏ ମାନେ ତିଆରି କରାଯାଉଛି ଆଉ। ସେଟାକୁ ଫର୍ମଟସନ ସ୍କିଲି କଣ କହିଲେ?
ଯାହା ହଉ ଆପଣ ବାହାରୁ କିଛି ଆଣିକି ଗଛରେ ବ୍ୟବହାର କରୁନାହାନ୍ତି।
ହଁ ଏଇଟା ଦେଲା ପରେ ଗଛ ମାନେ ପ୍ରଖର ଗଛ ବଢାଏ ଏଇଟା। ବୁଝିଲେ? ମାନେ କେମିକାଲ ଟା ଗଛରେ ଲାଗିଲା ପରେ ଖରାପ ବି କିଛି କରେ କିନ୍ତୁ ଏଇଟା ପୋକ ଗୁଡା ପୋକ ଗୁଡିକୁ ନାଶ କରିବ। ଗଛ ପ୍ରଖର ବଢେଇବ। ଭଲ ଫଳ ଦେବ ଆ ଫଳର ଆକାର ବି ଟିକେ ଅଧିକ ରହିବ ବୁଝିଲେ। ମୂଳକୁ ମୂଳକୁ ବି ମଜବୁତ କରିବ।
ଆଚ୍ଛା ଆଉ କଣ କଣ ସବୁ ବାରରେ ସବୁ ଠିକ ଗଛ ଲାଗିଛି ଆପଣଙ୍କର
ଉୁଁ ଆମର କଦଳୀ ଗଛ ଅଛି କାକୁ କଦଳୀ ଗଛ ଅଛି। ତାପରେ ପିଜୁଳି ଗଛ ଅଛି ଆମ୍ବ ଗଛ ଅଛି କଇଁ ଗଛ ଅଛି।
ଆଉ ମାନେ ସେ ମାନେ ଯୋଉ କଣ କହିଲେ? ଏଇ ମାସ ଅନୁସାରେ ଦେଖିକିରି ଯୋଉ ପାଗରେ ଯାହାଟା ହେଇପାରିବ। ସେଟା ମାନେ ସେଇ ମାସ ଦେଖିକିରି ଧଣିିଆ ହୁଏ କଞ୍ଚାଲଙ୍କା କା ହୁଏ ବାଇ କଣ ଟମାଟର ପିଆଜ ରସୁଣ ଆମର ସବୁ ପ୍ରକାର ପନିପରିବା ହୁଏ।
ଆଚ୍ଛା ଆପଣ କିଛି ସବୁ ଲଗା ଆପଣଙ୍କ ବାହରେ
ହଁ ଜହ୍ନି କଖାରୁ। କଖାରୁ ଡଙ୍କ ଟା ଖାଇବାକୁ ଭଲ କେମିତି ଲାଗେ ଆପଣଙ୍କୁ।
ବହୁତ ଭଲ ପାଏ ତା ଭଲ ଲାଗେ କିନ୍ତୁ ସେଥିରେ ଅଧିକ। ଉଁ ଗଛ ସଜନା ଗଛ ଆଉ ସଜନା ଛୁଇ ସଜନା ପତ୍ର। କଖାରୁ କଖାରୁ ଡଳରେ ଏ ସବୁ ଘର ଯୋଉଟା ହୁଏ। ସେଥିରେ ଅଧିକ ଭିଟାମିନ୍ କୁଡ଼େଇ ରହେ।
ଆଜ୍ଞା। ସଜନା ଶାଗ ଯୋଉମାନଙ୍କର ଡାଇବେଟିସ ଥାଏ ସେମାନଙ୍କ ପାଇଁ ଭଲ। ଯୋଉମାନଙ୍କର ବ୍ଲଡ ପ୍ରେସର ଥାଏ ସେମାନଙ୍କ ପାଇଁ ଭଲ। ଅ ମାନେ ଯୋଉମାନାନଙ୍କର ରକ୍ତହୀନତା ଥାଏ ସେମାନଙ୍କ ପାଇଁ ସଜନା ପାଳଙ୍ଗ। ଖରାା ଲେଉଟିଆ ଏସବୁ ଖାଇବା ଭଲ। ତ ଆମର ସେ ସବୁ ମାଗଣ ରେ ମିଳିଯାଏ ଆଉ ଧନିଆ ଗଛ ଆଉ ସଜନା ଛୁଇଁ ତ ହାଇ ପ୍ରୋଟିନ। ତିନ ଥାଏ ସେଥିରେ। ମୁ ଦିଆ।
ଅଧିକ ପରିମାଣରେ ଭିଟାମିନ୍।
ହଁ ହଁ ପୃଷ୍ଟିକର ଖାଦ୍ୟ ଏ ସେବୁ। ତାପରେ ଆମର କୁକୁଡା ଫାର୍ମ ବି ଅଛି ସେଥିରୁ ମାନେ ଆମକୁ ଅଣ୍ଡା ମିଳିଯାଏ। ଦେଶୀ କୁକୁଡାର ଅଣ୍ଡା ଆମେ କୌଣସି ମାନେ ବାହାର ଖାଦ୍ୟ ଦଉନା। ତ ଆମେ ଦେଶୀ ଜିନିଷ ସେ ଖାଆନ୍ତି ଯେ ଏମିତି କି ଜିଆ। ବୁଝିଲେ?
ଆଜ୍ଞା।
ଏଇ ସବୁ ମାନେ ଆମର ମାନେ ତାଙ୍କ ଖାଇବା ଟା ଆମେ ଘରେ ତିଆରି କରୁ ଗୋବରରେ ମାନେ ଯିଆ ଯୋଉ ବାହାରନ୍ତି ସେ ସବୁକୁ ଆମେ ଖାଇବାକୁ ଦଉ ଯେହେତୁ ସେ ମାନେ ଆମର ମାନେ ଗାଁ ର ଜିନିଷ ଖାଇଲେ
ଆଜ୍ଞା।
ତାଆମୁ ଦେଶୀ ଜିନିଷ ଖାଇଲେ ଆମକୁ ଦେଶୀ ଜିନିଷ ହିଁ ସବୁ ମିଳିଲା। ଏମିତି ଆଉ।
ହୁଁ ଆଜ୍ଞା କଣ ଆପଣ ଦେହ ପାଇଁ କଣ ଆପଣ ମାନେ କରୁଛନ୍ତି। ମାନେ କଣ କଣ ଖାଉଛନ୍ତି କଣ କଣ ଏ ମାନେ ରାସାୟନିକ ଜିନିଷ ଖାଉନାହାନ୍ତି। ଆଉ ଯେ ଏତେ ଯେ ଏବେ ତ ସବୁ ଖାଦ୍ୟରେ ମାନେ ଉ ମିଶାମିଶି ସବୁ ହଉଛି ଯେମିତିକି କେମିକାଲ୍ ସବୁଥିରେ ପଡୁଛି। ଆପଣ ମାର୍କେଟ ଜିନିଷ ସବୁ ଖାଉଛନ୍ତି ଫାଷ୍ଟଫୁଡ୍ ନା କିଛି କିଛି ଛାଡିଲେଣି?
ନାଇଁ ନାଇଁ ମାର୍କେଟ୍ ଜିନିଷ ଆମର କିଛି ଆମର ମାନେ ବହୁତ ଗାଉଁଲି ତ ଆମର ମାର୍କେଟ୍ ଜିନିଷ ମିଳେନି ବହୁତ ବାଟ ଯିବାକୁ ପଡେ। ମାର୍କେଟ କ ମାନେ ଆଁ ଉଁ ଦଶ କୋଡିଏ କିଲୋମିଟର୍ ଗଲାପରେ ଯାଇକି ଆମକୁ ଟିକେ ମାର୍କେଟ ଜିନିଷ
ଠିକ୍ ଅଛି କିନ୍ତୁ, ନ୍ତୁ ଆଜି କାଲି ମୁଁ ସେ କଥା କହୁନି ଆଜିିକାଲି ସମସ୍ତଙ୍କୁ ଉଁ ଜା ମାର୍କେଟରେ ପାଖରେ ଥିଲେ ବି ସମସ୍ତଙ୍କୁ ବାହାର ଜିନିଷ ଖାଇବାକୁ ମନା ନା ସମସ୍ତଙ୍କ ଦେହ ଖରାପ ହଉଛି।
ଆଜ୍ଞା ଆଜ୍ଞା। ନାଇଁ ମଇଦା ରହୁଛି ଯେହେତୁ ତୁ ଆମେ ଯେମିତି କିି କାକରା ପିଠା କଲେ କାକରା ଟା ଆମେ ଯଦି ଚାଉଳ ଜନ୍ତିକିି କରିବା ସେଇଟା ଦେହ ପାଇଁ ଖରାପ ହବନି। ବୁଝିଲେ ସେଟା ଦେହ ପାଇଁ ଭଲ। କିନ୍ତୁ ଆମେ ଯଦି ସେଇ ଜିନିଷଟା ମଇଦା କିମ୍ବା ସୁଜିରେ କଲେ ଆ ସେଟା ଦେହ ପାଇଁ ଖରାପ ଆସିବ ଅ ମାନେ ସେଥିଲାଗି ଆମର ଅ ମାନେ ଚାଉଳ କୁଟିକିରି ଆମେ କାକରା ବନେଇଦେଲୁ। ତାପରେ ଏବେ ଯୋଉ ଫାଷ୍ଟ ଫୁଡ୍ କହିବାକୁ ଗଲେ କଣ ଯୋଉ ମୋମୋ ଚାଉମିିନ୍ ଏଇସବୁ। କି କଟଲେଟ୍। ଆମେ ସେ ଯୋଉ ମୋମୋ ଟାକୁ ଅ ମୋମୋ ଟାକୁୁ ଆମେ ମଇଦାରେ ନବନେଇ ଅଟାରେ ଆଉ ଚକଟିକିରି ଅ ତା ଭିତରେ ଭେଜିଟେବୁ ସରି ମାନେ ପନିପରିବାର ଯେମିତି କିି ବନ୍ଧାକୋବି, ପିଆଜ, ଗାଜର, ବିଟ୍ କି ଧନିଆ ପତ୍ର ଏସବୁ ତା ଭିତରେ ଦେଇକିରି ମୋମୋ ଟି
ହୁଁ ହୁଁ ମାନେ କମ୍ ତେଲ ମସଲାରେ ଘରେ ବନେଇଲେ ଭଲ ହବ।
ଆଜ୍ଞା ତେଲ ତ ଲାଗିବନି ନା। ଆମେ ଯେହେତୁ ମୋମୋଟା ସିଝା ହେଲା ସେଟା ଆମ ପାଇଁ ବହୁତ ମାନେ ଭଲ ଜିନି ସ ନାହିଁକି ଦେହ ପାଇଁ ଖରାପ ହବ। ମାନେ ସୁସ୍ଥ ଦେହକୁ ରଖିବ ଏପଟେ ଅଟା ଦେହକୁ ଗଲା ଏପଟେ ପନିପରିବା ବି ଗଲା। ପ୍ରାୟତଃ ଛୋଟ ଛୁଆ ମାନେ ପନିପରିବା ଭଲ ପାଆନ୍ତିନି ଖାଇବାକୁ। ମୋମୋ ସାହାଯ୍ୟରେ ଛୋଟ ପିଲାମାନେ ପନିପରିବା ବି ଖାଉଛନ୍ତି।
ଆଜ୍ଞା।
ହୁଁ।
ଯାହା ହଉ ସବୁ ବିଷୟରେ ଆପଣଙ୍କର କା ଯାହା ହଉ ଆପଣଙ୍କ ସ ସବୁବିଷୟରେ ଆପଣଙ୍କର ଅଭିଜ୍ଞ ଅଛି।
ଆଜ୍ଞା ନାଇଁ ଚାଉମିିନ ବି ସେମତି ଚାଉମିିନ ବି ଆମେ ଚାହିଁଲେ ମାନେ ଅଟା ଟାକୁ ବେଲିକିରି ଦଳିକିରି ତାକୁ ପତଳା ପତଳା କାଟିକିରି ସେଥିରେ ଯୋଉ ସିମ୍ ସିମଲା ଲଙ୍କା ଆଉ ବନ୍ଧାକୋବି କଞ୍ଚା ପିଆଜ ଏ ସବୁ ପକେଇକରି ଅଳ୍ପ ତେଲରେ ଭଲରେ କରିଦେଲେ ଗୋଲମର୍ଚ ଗୁଣ୍ଡ ଦେଇକିରି ସେଟା ବି ଭାରି ଭଲ ଲାଗେ ଖାଇବାକୁ ଆଉ ସେ ଦଳାଟାରେ ଟିକେ
ତ ମାର୍କେଟ ଚାଉମିିନ ବ୍ୟବହାର କରନ୍ତି ନା ଘରେ ଅଟାରେ କରନ୍ତି?
ନାଇ ଆମେ ଘରେ ଅଟାରେ କରୁ।
ଆଛା।
ଏବେ ତ ମା ମା କେତେ ଯାହା ସେ ସବୁ ଆମକୁ ଏ ମାନେ ଗୋଟେ ଜିନିଷ ହଉଛି ମୁଁ ଯିବାକୁ ବହୁତ ବାଟ ପଡିବ। ଦ୍ଵିତୀୟରେ ବହୁତ ପଇସା ବି ସେଥିରେ ଖର୍ଚ୍ଚ ଆଡେ ଏତେ ପଇସା ଖର୍ଚ୍ଚ କରିବା ଅପେକ୍ଷା ଆମର ଦାମାନେ ଯୋଉ ଗହମରେ ଆମର ବିଲରେ ଗହମ ହୁଏ ଯେହେତୁ ବିଲରେ ଗହମ ହୁଏ ଆମର ଗହମ ଭଙ୍ଗା ହେଲା ଆମର ଅଟା ପୁରା ବର୍ଷ ବର୍ଷ ପାଇଁ ଡ୍ରମ ରେ ଭର୍ତ୍ତି କରି ରଖାଯାଏ। ଆମର ଅଟା କିଣିବାର ନାହିଁ ଘରୁ ବାହାରିଲା ଜିନିଷ। ତ ଆମେ କାହିଁକି ଯିବୁ ଚାଉମିିନ କିଣିକି ଆଣିବୁ ତାପରେ ସେଟା ଦେହ ପାଇଁ ବି ଭଲ ନୁହେଁ ରୋଗକୁ କିଣିକି କାହିଁକି ଆଣିବୁ। ଆମ ପାଖେ ତ ପ୍ରାକୃତିକ ଜିନିଷ ଅଛି ନା ଆମେ ସେ ସବୁ ବ୍ୟବହାର କରି ସେମିତି ସୁଆଦ କରିପାରି
ଆଜ୍ଞା ଆଜ୍ଞା ମ୍ୟାଡ଼ାମ ଆପଣଙ୍କ ସହିତ କଥା ହେଇ ଭଲ ଲାଗିଲା ଆମ୍ ଆଉ ଆମ ଠିକ ଅଛି ଆପଣ ଆମେ ଆମେ ପୁଣି କେବେ ପରେ କଥା ହବା ଠିକ ଅଛି।
ଠିକ ଅଛି ମ୍ୟାମ୍ ମତେ ବି ଭଲ ଲାଗିଲା ଧନ୍ୟବାଦ ରଖୁଛି।
ଆଜ୍ଞା।